ହାଲୋ କୁହ। କଣ କରିବା ନେଟୱାର୍କ ପ୍ରୋବ୍ଲେ ଜୋର ହଉଚି ମୋର ଏଠି ଖାସ୍ କରି ଜିଓ ଟାତ ମୋର ଏଠି ତାପରେ ଏଇ ଯୋଉ ପାଗ
ହଁ ଜିଓ ତ ବିଲକୁଲ୍ ବି ନେଟବର୍କ
ଏ ଜମା ମାନେ କଣ କଣ ହଉଚି ଖାସ୍ କରି ଗାଁ ଗୁଡ଼ାକ ଟୋଟାଲେ ନାହିଁ।
ହଁ ଏଠି ଭୁବେନେସ୍ଵର ଆଡ଼େ ନେଟ୍ ଜବର ଫାଇବିଯି ମାନେ ରିଚାର୍ଜ କରିକିବି ମୋର ୱଷ୍ଟ ସବୁ କିଛି ହଉନି।
ତମେ ଏବେ କଣ କରୁଚକି?
ମୁଁ ଏବେ କିଛି କରୁନି ଏବେତ ସରିଛି ଭାବିଛି କି ବିଡ଼ି ବି ଆରଥରକ ମାନେ ଆର ବର୍ଷ ଏକ୍ଜାମ ଦେବି ଗଣମେଣ୍ଟେର। ନହେଲେ ଆନ୍ଧ୍ର ବିଡ଼ି କରିବି କଣ କରିବି ଜାଣିନି।
ଆନ୍ଦ୍ରାବିଡ଼ି କରି ତ ଗୋଟେ କାମ କରୁନୁ ଚାଲୁନ ମୋ ସାଙ୍ଗରେ କରିଦବୁ ଏଇ ବର୍ଷ?
ହଁ ମୁଁତ କରିବି କିନ୍ତୁ ମୋ ମାମୁଁଙ୍କ ସାଙ୍ଗ ଜଣେ ସେ କରୁଚନ୍ତି। ହଁ ସିଏ ନେଇକି ମାନେ କ୍ୟାଣ୍ଡିଡେଟ୍ ଯିଏ ସେ କରୁଚନ୍ତି ସେଇ ଅଙ୍କଲ ଯିଏ।
ଓହୋ ନାଇଁ ନାଇଁ କଣ ମୁଁ ବି ମୁଁ ଫାଷ୍ଟ ବର୍ଷ ବ୍ୟାଙ୍କିଙ୍ଗରେ ପଶିଗଲିନା ତାପରେ ବ୍ୟାଙ୍କିଙ୍ଗ ପାଇଁ ପ୍ରିପାରେସନ୍ ଦରକାର ତାଭିତରେ ଆଦିରେ ଆ
ବ୍ୟାଙ୍କିଙ୍ଗ ମୁଁବି ଚାହୁଁଥିଲି କିନ୍ତୁ ତାର ଯୋଉ ଷ୍ଟ୍ରେସ୍ ଆମ ଝିଅ ପିଲାଙ୍କ ପାଇଁ ନାଇଁ କାମ ଆକ୍ଚୁଆଲି ବହୁତ୍ ଟାଇମ୍ ଆମ ପାଇଁ ସେଟା ନେସେସେରି ନୁହଁ ବହୁତ୍ ଟାଇମ୍ କାମଟା
ବହୁତ୍ ଟାଇମ୍ ତାପରେ ଆଉ ଗୋଟେ ଜିନିଷ ତା ପାଇଁବି ସେଇ ଲେବୁଲୁର କଷ୍ଟଦ ସେଇ କଥା ମୁଁ କହିଲି ବି
କଷ୍ଟବି ନକଲେ ଏଇବି ଗୋଟେ ଜିନିଷ ଆଧରବି କଷ୍ଟ ଦରକାର୍ ସବୁଥିରେ ଦରକାର୍।
ତାପରେ ଏଇଥର ବିଡ଼ି ଯୋଉ ଏଗ୍ଜାମ୍ ତାପରେ ବିଡ଼ି ପାଇଁବି ସେମିତି କଣ କହିଲ ଗମେଟ୍ ବିଡ଼ି ପାଇଁବି ସେଇ ଲେବୁଲ୍ ପ୍ରି କୋଚିଂ ତ ନିହାତି ଦରକାର।
ହଁ ପ୍ରିପେୟାର ମୁଁ କଣ କହିଲ ଆମର ଯୋଉ ସେମିଷ୍ଟାର ଘରିକା ରହିଲାନି ମୁଁ ସେ ସେଥିପାଇଁ ଟିକେ ବେଶୀ କେମିଷ୍ଟ୍ରି, ଅନର୍ସ ମୋର ଥିଲା। ତ ତାର ଯୋଉ ଫର୍ମୁଲା ନାଇଁ ଦେଲିନି ପା ମୋ ଦେହ ଖରାପ ଥିଲା ତ ମୁଁ ଆଉ ଦେଲିିନି ମୁଁ ପଢି ନଥିଲି ଦେଇକି କଣ କରିବି ଗୋ କରି ଦେବି ଆଟେଣ୍ଡ କରି କରିପାରିବି। କିନ୍ତୁ ସବୁ ମାନେ ମନ ଦୁଃଖ ହବ ନା ଦେଇଥିଲେ ଭଲ ହେଇଥାନ୍ତା ହଁ ମାଇନ ମାର୍କିଙ୍ଗ ସେଥିରେ ମ୍ୟାଟର କରେନି ନାଇଁ ନାଇଁ ମୋର ଟିକେ କଣ କହିଲ ସିଚୁଏସନ ପାଇଁ ଜଲଦି ଜବ୍ ଦରକାର ଆନ୍ଧ୍ର ବିଇଡି କଲେ ତ କି କିଛି ମାନେ ସାର୍ଟ କ୍ୟାଣ୍ଡିଡେଟ ଯିଏ ଠିକ ଠାକ ସାର୍ଟିଫିକେଟ ଦେଲେ ତେଣିକି ତ କଷ୍ଟଟା ହଉଛି ମେନ ଯୋଉ ଆମେ କ୍ଵାଲିଫାଇ କରିବା ମାନେ ଓଟି ଟି ସେ ଯୋଉ ହାଇସ୍କୁଲ ଡବଲ ଏସ୍ ଟି ଟି ସେଇଟା ଆମେ ଯୋଉ କ୍ଲିଅର୍ କରିବା ତାପରେ ଯୋଉ ମେନ୍ ଟା ସେଇଟା ତ ସବୁ ମେନ୍ ମାନେ କହିବାକୁ ଗଲେ
ବାସ୍ ସାର୍ଟିଫିକ
ବା ସେ ସାର୍ଟିଫିକେଟଟା ପାଇଁ ଖାଲି ଆନ୍ଧ୍ର ବିଇଡି ଗମେଣ୍ଟ ବିଇଡି କରନ୍ତି। ତାପରେ ତ ମେନ୍ କଷ୍ଟ ତ ମୁଁ ଭାବ ଭାବୁଛି ଆନ୍ଧ୍ର ବି ଇ ଡି ଏ ବର୍ଷ କରିଦେବି।
ନାଇଁ କହିଦିଅ କାହିଁକି ୱେଷ୍ଟ କରିବ କହିଲା ଆଉ କୋଉଥିରେ ଇଏ କରିକି ଟ୍ରାଏ କରି ଦେଖ କରିଦିଅ।
ଆଛନ୍ତି ସେ କି
ସେ ମୋର ସାର ହଁ।
ହଁ ହଁ ମୋର ମୁଁ ମାଉସୀ ଘରେ ମୁଁ ପ୍ଲସ ଟୁ ଆସି ଏଇଠି ରହିଲି ହେଲା ମାନେ ମୁଁ ପ୍ଲସ ସେ ମାଉସୀଙ୍କ ଘରେ ରହିଲାଣି ପାଞ୍ଚ ବର୍ଷ ହେଲାଣି ମୁଁ ଭାଇ ଯିଏ ଟି ଚର ଅଛନ୍ତି ସିଏ କହୁଛନ୍ତି କି ବିଇଡି ମାନେ ଆନ୍ଧ୍ର ବିଇଡି କରିଦେ ତାପରେ ମୁଁ ବହି ଫହି ଦେବି ତୁ ତୋର ପଢିବୁ ତାପରେ କ୍ଲିୟର କରିଦବୁ ହେଇଯିବ ହଁ। ତ ସିଏ କହୁଛି ମାନେ ପୁଣି ହୁଁ
ତମେ ବି ଯୋଉ ଘରେ ରହ ତମେ କଁ ଜବ କରିକି ଇଏ କରିବ ନା କଣ?
ହଁ ଜବ୍ କରିବି ଭୁବନେଶ୍ଵରରେ ବୁଝିନି ବୁଝିବି ଯେ ଛୁଟି ଦେବେ
ହଁ ଏ ଛୁଟି କଣ ଦେବେନି ଆମେ ଯୋଉ ବି ଆନ୍ଧ୍ର ବି ଇ ଡି କଲେ ସାତ ଦିନ କି ଯେତେ ଦିନ ବି ଯାଅ କିଛି ନାହିଁ।
ମେନ୍ କଣ କହିଲେ? ଛୁଟି କଥା କଣ କହିଲ କାଳେ କୋଉଠି ସବୁ କହିହବ?
କହିହବ ମା ହଁ
ବୁଝିବା ପାଇଁ ବହୁତ ଟାଇମ ଲାଗିବ ନା ସେଇ ଜିନିଷଟା ବୁ ଝିବା ପାଇଁ ଟାଇମ ଲାଗିବ ଏଇ ମାଉସୀଙ୍କ ଝିଅ ତାଙ୍କ ହଜବେଣ୍ଡ ଯିଏ ସେ ବ୍ୟାଙ୍କରେ ଅଛ ମାନେଜର ହେଲା ସିଏ କହିଲେ କି? ଚୋଲା ସେ ପ୍ରାଇଭେଟର ବ୍ରହ୍ମପୁରରେ ଅଛନ୍ତି। ସେ ବୁଝିବେ କହିଛନ୍ତି ମୋ ପାଇଁ ଜବ ମୋର ଦରକାର କାହିଁକି ନା ଆମ ଘର ମିଡିଲ କ୍ଲାସ। ତ ଦେଇ ପଢିଲା ମାନେ ଜବ କରିକିନା ଏମ ସି ଏ କରିକି ହଁ ମୋ ଦିଦି ଯିଏ।
ହଁ ହଁ।
ଏମ୍ ସି ଏ କରିକି ଏଇ ଇୟର ଜବ ପାଇଛି ସିଏ ପୁଣି ତାକୁ ସବୁ ସୁଝିବ ନା ନାହିଁ ଯେ ତିକି ଆମର ସବୁ ଧାର ହେଇଛି ତା ପାଇଁ ପଢା ପାଇଁ ତାକୁ ସେ ଦବ ଆଉ ମତେ ପଢେଇବ ସେମିତି କଣ କହିହବ ଝିଅ ପିଲା କଥା କେତେ ଦବ?
ହଁ ତାପରେ ବି ଏଇଟା ଫାଷ୍ଟ ଜବ ଜଷ୍ଟ ହେଲା। ତ ସିଏ ତାକୁ ଦେଖି ତମକୁ ଦେଖିଲା ବେଳକୁ ବି ଟିକେ ପ୍ରୋବ୍ଲେମ।
ମାନେ ଏମ ସି ଏର ଠିକ୍ ଠାକ୍ ବାହାରେ କରିଛି ଯେହେତୁ କିନ୍ତୁ ଆଗକୁ ବଢିବ ନା ଏବେ କଣ ସାଙ୍ଗେ ସାଙ୍ଗେ ବଢିଯିବ?
ହ
ଆଉ ସିଏ ବି ବାହା ହବ ଆମର ଭାଇ ନାହିଁ ତ
ତ ତ ତାଙ୍କୁ ଏଜ ଏବେ କେତେକି? ଟ୍ୱଣ୍ଟି ବ୍ୟସ୍ତ କାଇଁ ଦି ଦିନ ରୁହନ୍ତୁ ଆଉ ଦେଇ
ନା ନାଇଁ ଏବେ ବାହାହବନି ସତେଇଶ ରେ ଯାବେ ବାହା ହେବେ ନା ନାଇଁ। ଆଜି କାଲି ଜାଣିଥିବ ଏଜ ବହୁତ ହେଲେ ବି ମାନେ ସବୁ ଟ୍ରବୁଲ।
ସେଇ କଥା କଣ କହିଲା ପୁଅ ମାନେ ରହିବେ କିଛି ନାଇଁ ଆମ ଝିଅ ମାନଙ୍କ ଉପରେ ସାଙ୍ଗେ ସାଙ୍ଗେ
ମୋ ବାପା ଯିଏ ଛଅ ଭାଇ ବୁଝିଲ ତ ଆମର ଯୋଉ ଝିଅ ମାନେ ଆମର ସେମିତି ନାହିଁ ଯେ କଣ କଲେ ତର୍ତ୍ତର ଇଏ ବାହାଘର ସେମିତି ନାହିଁ କି ବାଧ୍ୟ କାହାକୁ ସେମିତି ନାହିଁ। ଆମର କଣ କିଲ ଲାଇନ ବାଇ ଲାଇନ୍ ଯିଏ ବଡ ସାନ ଝିଅ ବଡ ପୁଅ ହଉ ଯାହା ବି ହଉ ସେମିତି ମ୍ୟାରେଜ କରୁଛନ୍ତି।
ମାନେ ପୁଅ ମାନେ ବି ବଡ ଥିଲେ ଆଗ ମୁଁ କହିଲି ପୁଅ ମାନେ ବି ବଡ ଥିଲେ ହଁ
ଚାରି ଜଣ ମାତ୍ର ମାନେ ଛଅ ଭାଇଙ୍କର ଚାରିଟା ପୁଅ କିନ୍ତୁ ଝିଅ ହଉଛନ୍ତି ନଅ ଜଣ। ନଅ ଜଣ ର ତିନି ଜଣ ବାହାଇଛନ୍ତି ଆଉ ଛଅ ଜଣ ଅଛନ୍ତି। ହେଲା ଛଅ ଜଣଙ୍କ ଭିତରୁ ମୋ ଦେଇ ଏବେ ତିନି ନମ୍ବରରେ ଅଛି ମାନେ ସେ ଯୋଉ ତିନି ନମ୍ବର ସିରିଏଲରେ। ତ ବଡା ବାପାଙ୍କର ଗୋଟେ ବଡ ଝିଅ ସିଏ ଆର ବର୍ଷ ଫାଷ୍ଟରୁ ବାହା ହେଇଯିବ ଆଉ ଗୋଟେଡ ଝିଅ ସେ ବୋେ ଲାଷ୍ଟ ଆଡକୁ ତା ପରବର୍ତ୍ତ ବାହା ହେବେ। ମୁଁ ନା ଜଏଣ୍ଟ ନୁହଁ ଅଲଗା କିନ୍ତୁ ଆମର ଝଗଡା ହେଇକି ଯୋଉ ଅଲଗା ସେମିତି ହେଇନି।
ମାନେ ହଁ ସବୁ ମ ସବୁ ଫଙ୍କସନ ସମେ ଦେଖାଣି ବାସ ଖାଲି ରୋଷ ଏମିତି ତ ଆ ଆମର ବି ଏମିତି ହଁ।
ଆମର ମା କହିଦେଇ ଯାଇଥିଲେ ନା ଏତେ ଭାଇ ସେମିତି କହିହବ ପଛରେ ସେମାନେ ନଥିବେ ନା ଯେ ମା ସେମାନେ ନାହାନ୍ତି ତ ସିଏ ସେପାରେଟ କରି ପଳେଇଥିଲେ। ସେପାରେଟ କରିଦେଇଥିଲେ ଆଗରୁ ତମ ଜାଗାରେ ରହିବେ ଯେଝା ଯେଝା ଆଉ।
ଓହୋ ଶିଖ ଟ୍ରାଏ କର ତମେ କିଛି କରିକି ପଢିବା ପାଇଁ ଆଉ ଗୋଟେ କଥା ଦେଖ ତମ ପାଇଁ ସେ ଯୋଉ ଭାଇ କହିଛନ୍ତି ବ୍ୟାଙ୍କ୍ ରେ ବୋଧେ ବୁଝିବେ।
ନାଇଁ ନାଇଁ ବ୍ୟାଙ୍କ କଥା କହିନାହାନ୍ତି ମତେ କମ୍ପ୍ୟୁଟର କିଛି କହିଛନ୍ତି।
ତମେମ୍ୁଟ କରିଦେଇଛ କମ୍ପୁଟର କ୍ସ କମ୍ପଟ
ଟୋଟା ଜଷ୍ଟ କରିଛି ସେମତି ବିମେ ଯଉଟ ଶିଖିେ ସେଇଟାଥ ଆମ ଯାଇ
ଆକ୍ଚୁଆଲି ସେଇଟା ସତ କଥା ସମସ୍ତେ ସେଇ କଥା କହିଲେ କମ୍ପ୍ୟୁଟର ଶିଖିିନଁ ଏଇ ମୁଁ ବି
କମ୍ପ୍ୟୁଟରରେ ଟଚ ରହିବା ଦରକାର ଆଉ।
ହଁ ଆମେ ଫାଷ୍ଟ ଓସିଏ ରେ କରିଥିଲୁ ଜଗତସିଂହପୁର ଓସିଏରେ ତ ଆମର ଏଜାମ ଯୋଉ ପଶିଯାଉଛି ମଝିରେ ମଝିରେ ଆଉ କମ୍ପ୍ୟୁଟର କ୍ଲାସ୍ ମୁଁ ବି ଯାଇପାରିନିଁ।
ତା ମୁଁ କରିଥିଲି କେବେ କହିଲା ପୋର ପ୍ଲସ ଟୁ ସରିଥିଲା ଯୋଉ ଫାଙ୍କା ନଥିଲା। ସେଇ ବର୍ଷ ଟା ପ୍ଲସ ଫ ଇୟର ଅଧା ଯାଇ କରିଦେଇଥିଲି ପୁରା ବର୍ଷେ କୋସ ପିଡି ସ
ତ ପିଜି ଦେଇ ସେ କମ୍ପ୍ଲିଟ୍ କରିଦେଇଛ କି?
ହଁ ସିଏ ଆଉ ମନେ ଅଛି ଯୋଉଠି କାମ କର ସିଏ ଯେମିତି କାମ ଦେଖେଇବେ ସେଇ ଅନୁସାରେ କରିବ।
ସେଇ ଶିଖିେ ବସ୍ ଖଲି ସାର୍ଟିଫିକେଟ ତେ ସାର୍ଟିଫିକେଟ ନେଇ ଆସଛ ନା ନାଇଁ। ସର୍ଟିଟିଫିକେଟ୍ ଦନାନ୍ତି ହ ହଁ।
ମୋର ଲାପଟପ୍ ଦେଇ ଦେଇ ଯାଇଛି ମୋ ଦେଇ ର ମିଳିଥିଲା ତାକୁ ଖାଲି ଟିକେ ଠିକ କରିବି ସେ ଟିକେ ଲେନ ନେବ ତ ଲେନଘର ଯୋ ସେଟା ଟିକେ ଟିକେ ସର୍ଭରଡାଉନ ହଉଛି ଗାଁରେ ତାକୁ ଟିକେ ଠିକ କରି ଶିଖିି ମାନେ ତାକୁ ଟିକେ ପ୍ରାକ୍ଟିସ କରିଥାନ୍ତି ଏ ଦି ମାସ ଭିତରେ ଭାବୁଥିଲି। ଆଉଇ ଆ ଆଡମିସନ କେବେ ହଉଛି?
ଏେ କାହାର ବିଡିର
ହୁଁ।
ହଁ ଆର ମଶା ବେଳକୁ କାମ ସାର୍ ତ କହୁଥିଲେ ଆର ମଶା ବେକୁ ମୋତେ ଏଇ କରିବ ଆଉ।
ମୋର ତ ସାର୍ଟିଫିକେଟ କଲେଜରେ ବି ଦେଲେଣିି ଖାଲି ମ ଟା କଣ? ଅ ମୋର ବାହାର କରିନଥିଲା ଆଉ କେତେ ଜଣ ପିଲାଙ୍କର ବାହାରିନି ବୋଲି ଦେଇ ନଥିଲେ କେମିଛୁ ତମ ସା ତମର କଣ ଆର୍ଟସ?
ନାଇଁ ନାଇଁ ମୋର କମର୍ସ।
କମ କମର୍ସ ଆମର ଅଲଗା ଅଲଗା ଷ୍ଟ୍ରିମ ମାନେ ଥିବ ମାନେ
ହଁ ଆମ୍ ନାଇଁ ନାଇଁ ଆକ୍ଚୁଆଲି କଣ କହିଲ ତମେ ସାଇନ୍ସ ପିଲା ସାଇନ୍ସରେ ରହିବ ଆମେ କମର୍ସ ପିଲା ଆଡର୍ସରେ ଗଣାଯିବୁ ମାନେ ତାଙ୍କ ସବଜେକ୍ଟ ସହିତ ଆମ ସବଜେଟ୍ ହେଲା ହଁ। କଣ କରିବା ଆମ କମର୍ସ ପିଲାଙ୍କ ପାଇଁ ଗୋଟେ କିଛି ଫାସ୍ ଲିଟି ଦଉନାହାନ୍ତି କିଛି ଆମକୁ ଆର୍ଡସ ରେ
ତୁ ନହେଲେ ବ୍ୟାଙ୍କ୍ କିଙ୍ଗ ଲାଇନ୍ ନହେଲେ ଚଟାର୍ଡଆକାଉଡେଣ୍ଟ ବହୁତ କଷ୍ଟ ନହେଲେ
ଆରେ ବାବା ତାହନେ ଆ ଚାଟ୍ ମୋର ବି ଥିଲା ହେଲେ ଚଟାର୍ଡଆକାଉଡେଣ୍ଟ କଣ କହିଲ ସେଇ ଲେବୁଲର ବାବା ପଢିବାକୁ ଦରକାର ଆଉ ସେମିତି
ମୁଁ ଘରେ ଶୁଣ ମୁଁ ବି ସେଇ କଥା କହିଲି ଘରେ ମୁଁ କହିଲି ହଁ ସିଚୁଏସନ ଠିକ୍ ଠାକ୍ ହେଇଥାନ୍ତା ପଇସା ବେଶୀ ନଥାଉ ଘରେ ବୁଝିପାରୁଚ? ମାନେ ନର୍ମାଲ ହଁ କିଛି ମାନେ ଟେନସନ୍ ଯୋଉ ଧାର ଇଏ ସବୁ ଲୋନ୍ ଏ ସବୁ ନଥାନ୍ତା ଖାଲି ଖାଇଥାନ୍ତୁ କି ନ ଖାଅ ଅଳ୍ପ୍ ପ ଖାଅ ହୁଁ ବାସ୍ ଟେନସନ୍ ତ ଗୋଟେ ମୁଣ୍ଡରେ ନ ଥାନ୍ତା ଯେ ମୁଁ ଗୋଟେ କିଛି କଲାବେଳକୁ ସାଢେ କାଳେ ଧାର ହଉଥିବ ଗୋଟେ
ତାପରେ ଆଉ ଗୋଟେ କଥା ଆମେ କଣ ଛୋଟଛୁ ଛୁଆ ହେଇଚେ ଘରେ ପଇସା ଦଉଥିବେ ଆମେ ଜାଣିପାରୁନଥିବୁ କଣ କରି କେମିତି ଦଉଥିବେ ଶାନ୍ତିରେ ପଢୁଥିବୁ ଇଟା ପଢିଲେ ମନ ତ ଲାଗିବନି ପଢିବାକୁ
ଦୁଃଖ ଅଛି କହିବାକୁ ଗଲେ ଆଉ ସବୁର ଦୁଃଖ ହଉଚି ଏଇ ସି ସିଚୁଏସନ୍ ପଇସା କଥ ଜାଣିଥିବ ଟେନସନ୍ ହଁ ଭାଇ ତ କହିଚି ବୁ୍ଝ୍ ଝିବା ପାଇଁ ମୋର ବି ସେମିତି କଣ କହିଲ କେହି ଟିକେ ସାଙ୍ଗ ହଉନାହାନ୍ତି ଯେ ମାନେ ମତେ ଡର ଲାଗୁଚି ମୁଁ କେବେ ଆନ୍ଧ୍ର ବିଡି ମାନେ ଏମତି କରିନି ନା ସେ ଯାଏଁ ଯିବି କିଏ ମାନେ ସେମିତି ସିଲାବସ୍ ଇଏହରିକା ମୋର ଟିକେ କେହି ମାନେ ଟଚ୍ ରେ ସେମିତି ନାହାନ୍ତି। ଭାଇ କିି ଯଦି ଏଇଁଖା କହିବି ଆଁ ତମର ଯୋଉ ସାର୍ ଯୋଉ କହୁଚନ୍ତି ତାଙ୍କ କଥା ବି ଭାଇ ମାନେ ମାମୁଁଙ୍କ ସାଙ୍ଗ ନା ସିଏ ବି ଖରାପ ଭାବି ବେ ଭାଇ ତାଙ୍କୁ କହିଚି କି ନାଇଁ ଦେଖେ ସେ କ
ହଁ ଛାଡ ତମେ ଅଲଗା ଇଏରେ କର ମୁଁ ଇଏ କରୁଚି ତ କଣ୍ଟାଟରେ ରହିଲେ ଆଉ କଣ ଟେନସନ୍ ଅଛି ଦେଖିଆ କଣ ହଉଚି।
ଖୋଜୁଥିଲି କି କିଏ ଗୋଟେ ଯାଆନ୍ତା ଏଇଠୁ ମୁଁ ବି ମୋ ସାଙ୍ଗ ପିଲାଙ୍କୁ କହୁଥିଲି ସେମାନେ କିନ୍ତୁ ପ୍ରାୟ ସବୁ ଏମ୍ ସିଏ କରୁଚନ୍ତି।
ମୁଁ କହିଲି କିଏ ଜଣେ କଲେ ଗୋଟେ ସାଙ୍ଗରେ ଯାଆନ୍ତି ଗୋଟେ ଡର ଲାଗୁଚି ମତେ।
ନାଇଁ ତାପରେ ମୋ ତେବେ ଆମ ସାର୍ ମୋତେ କହିଲେଣି ନା କହିଲେ ବହୁତ ବ୍ୟାଙ୍କିଙ୍ଗି ଏଗକ୍ଜାମ ଦେଲୁ ଆକୁ ବି କରିଦେ ବ ଯାହା ଦେବୁ ଦେବୁ ମୁଁ କହିଲି ତ ଟିକେ ସାର୍ ଙ୍କ କଥାରୁ ବି ଏପଟ ସେପଟ ହବାବି ଠିକ୍ ନୁହଁ।
ସେଠି ମେନ୍ ହଉଚି ଖାଲି ଏକ୍ଜାମ ଦବାକୁ ଯିବୁ ଗୋଟେ ଫ୍ୟାସଲିଟ ଜବ୍ କରି ପଢି ପାରିବ ଆରାମସେ ଦେଇପାରିବ ନିଜ ପଇସା।
କିଛି ନାଇଁ ଆକଚୁଆଲି ମୁଁ ନା ଆଉ ଥରେ ଦିଦି ଗୋଟେ ଦିଦିଙ୍କର ଆନ୍ଦ୍ର ଏକ୍ଜାମ ଦବାକୁ ଯାଇଥିଲି ହେଲା
ହଁ ହଁ ହଁ ଶୁବାଯାଉଚି।
ତା ଆନ୍ଧ୍ର ଏକଜାମ୍ ଯାଇଥିଲି ସେ ତାଙ୍କ ହଲରେ କହିଲେ ତମେ ଆନ୍ଧ୍ର ଏ ମାନେ ଖାତାରେ ଲେଖିବା ଦରକାର ବାସ୍ ଯାହା ଲେଖିବା କଥା ଲେଖ କିନ୍ତୁ ଲେଖିବା ଦରକାର ଆଉ ମୁଁ ବି କିଛି ତ ପଢିନଥିଲି ମୁଁ ବାସ ମୋ ପାଠ ଲେଖିଦେଲି।
ତମେ କଣ ଆନ୍ଧ୍ର କରିଥିଲ ନା ଖାଲି ଯାଇଥିଲ?
ନାଇଁ ନାଇଁ ମୁଁ ଥରେ ହଁ ଯାଇଥିଲି ଖାଲି ଜଣଙ୍କ ଦବା ପାଇଁ।
ଜଣଙ୍କୁ ଦେଲାବେଳେ ସେମତି ଛାଡୁଚନ୍ତି ଜଣେ ଯାଇପାରୁନି ଯଦି?
ନାଇଁ ହଁ ଯିବ କିଛି ସେ ଜାଣି ପାରିଲେନି କ ମୋ ଆଧାର କାର୍ଡ ହେଲା ତାଙ୍କ ନାଁରେ ଗୋଟେ ଫେକ୍ ଆଧାର କାର୍ଡ
ଇରେ ଭାଇ।
ବାବା ମୁଁ ବା ସେଇ କଥା କହିଲି ମୁଁ ବାବା ଇଏ ପୁରା ହେବିିରେଟ ଏ ମାନେ ସିଏ ବି ନ ବି ଯାଇପାରେ ଆଉ କାହାକୁ ପଠେଇଦବ।
କଣ ସେ ମେନ୍ କଣ କଇଲ ତାର ମେନ୍ ହଉଚି ସାର୍ଟିଫିକେଟ ଟା ଠିକ ଠାକ ଦବା କଥା ଆଉ କିଛି ନହଲେ ଟେନସନ ନାହିଁ। ତମ କେତେଟା କଲ ହେଇଚି?
ମୋର ଟ୍ୱେଣ୍ଟି ୱନ୍ ହେଇଗଲା।
ଓୁଁ ହୁଁ।
ତମର କଂପ୍ଲିଟ୍ ହେଇଯାଇିଚି ବୋଧେ ନାଇଁ?
ମୁଁ କମ୍ ତମେ କାଇଁ ବସିଥିଲ ସେଇ କଥା ଟା ମତେ ସେ ନମ୍ବର ପଛ ଦେଇଥାନ୍ତା ମୋର ସରିଲାଣି ପାଞ୍ଚ ଛ ଦିନ ପାଞ୍ଚ ଦିନି ହେଲାଣି।
ଅ ହ ନାଇଁ ନାଇଁ ମୁଁ କ ମୁଁ ଯାଏ ହାପି ମତେ କହିଲେ ଏତେବେଳେ ହାପିର ମୁଁ କରୁଥିଲ ହେଲା ତ ତାପରେ କଲା ବେଳକୁ ମୋର ଆ ଜି ଇଏ ପଡିଯାଇଚି ଲିମିଟ ପଡିଯାଇଚି ତାପରେ କାଲି ବର୍ଷା ଆଉଥ ହଁ ଚାଲ ତମେ ଫ୍ରି ଅଛ ତ ବାରଟା ଯାଏ?
ହଁ ଆମର ବା କରେଣ୍ଟ ନାଇଁ ତ ଏବେ ଗୋଟେ ରେକର୍ଡିଙ୍ଗ ଟାକ୍ସ ଦେଇଛନ୍ତି ତମକୁ ଆସନି।
ନାଇଁ ନାଇଁ ମୋ ପାଖକୁ ମର ବା ଏ ତିରିଶଟା ସରିନି ତି ଆଉ ରେକଡ଼ିଂ ଟାସ
କାଲି ବାରଟା ଯାଇ ଦେଇଚନ୍ତି ଟାଇମ ମୁଁ ତାରୁ କାଲି ଅଲରେଡି ରାଗି ଲାଗି ପନ୍ଦରଟା କରିଦେଇଚି ଆଉ ପନ୍ଦର ଟା ରୁ ଦିଟା କରିଦେଇଚି ଆଉ
ଏ ଟାଇମ ଦେଇ ଦଉଚନ୍ତି ପୁରା ନା।
ସେଇଥିପାଇଁ କୁହନି କୁହନି ମୋ ବହୁତ ସି ଆର ପି ଅଛି ହେଲା। ତ ତାର ଏବେ ସବୁ ଆସିଚି ଫୋନରେ ଯେଉ କଟ୍ ଅଫ୍ ଏଣ୍ଟ୍ରି ଆଉ କଣ କହିଲ ଆଇସ୍କାନ ଖରିକା ସବୁ ମେମ୍ବର ମାନଙ୍କର। ତାର ଅଠରଟା ଗ୍ରୁପ। ଗୋଟେ ଗୋଟେ ଗ୍ରୁପ ରେ ଗୋଟେ ଗ୍ରୁପ ରେ ପନ୍ଦର ଜଣ ମେମ୍ବର କୋଉଠି ଚଉଦ ତେର ଏମିତି ଅଛନ୍ତି।
ହଁ।
ସମସ୍ତଙ୍କର କଲା ବେଳକୁ ମୁଁ ପୁରା ଯାଇଚି ଘରକୁ ମୋର ଏକ୍ଜାମ ସରିଥିଲା ମାଉସୀ ଘରେ ରୁଏ। ମୁଁ ଘରକୁ ଯାଇଚି ଗଲା ଖରାରେ ବୁଲୁଚି ଆଉ ମୋ ଦେହ ଖରାପ ହେଇଗଲାଣି। ପରେ ବି ମୁଁ ଆସିି ସିକି ଯାହାବ ଆଉ ଦିନକୁ ତିନି ଚାରିଟା କି ପାଞ୍ଚଟା କଲ କରିବା କଥା ମାନେ ରାତିରେ
ହୁଁ।
ସେତିକି ପାଏ ତାରେ ଜିରୋ ଜିର ତ ବହୁତ ହେଇଚି।
ଆରେ ମୋର ବି ସେଇଆ ହେଇଚି ଜିରୋ ଜିରୋ ଦିଟା ତିନିଟା ହେଇଯାଇଚି ରିଯେକ୍ଟ।
ଯାହାବି ହଉ ମୁଁ କଲ ଆଗ କରିଦିଏ କଷ୍ଟ ହୁଏ କିନ୍ତୁ କରିଦିଏ। ମୁଁ ଜାଣିଛ ତ କହି କରିଦିଏ ଆଉ। ହଁ।
ଓ
ଏବେ ତ ବର୍ଷା ନାହିଁ ନା ଏବେ ହିଁ କଥା ହେଇ ହବ କାନ ବର୍ଷା ଉଠେଇକି ଆସିଲାଣି।
ମାନେ କାଲି ବା କହୁଚି କାଲି ବର୍ଷା ହଉଥାଏ ମୁଁ କାଲି ଯେତେ କଷ୍ଟ
ନାଇଁ ମତେ ସେ କାଲି କହୁଥିଲା ବୋଧେ ତମରି କଥା ବୋଧେ କହୁଥିଲା। କିନ୍ତୁ ମୁଁ ହଁ କିନ୍ତୁ ବର୍ଷା ଯୋଉ ହଉଥିଲା ଆ ମୁ କୁଆଡେ ଯିବି ଘରେ ପୁରା କ
ତମେ ବି କୁଆଯାଇଥାନ୍ତ ତେଲେ ମୁଁ ବି କିଛି କହିପାରିନଥାନ୍ତି।